ହଁ ଜଗା ଭାଇନା ନମସ୍କାର
ଆଉ ହ
ହଁ ଏଇ ଟିକେ ସକାଳୁ ସକାଳୁ ଚା ଟିକେ ପିଇଥିଲି ମନେ ପଡିଲା ତମ କଥା ଆଉ ତମେ ଥିଲେ ମିଶିକି ଚା ଟିକେ ପିଇଥାନ୍ତେ ସେଇ କଥା ଆଉ
ଆଛ
ଓହୋ ଏମତି ସାଉଣ୍ଡ ହଉଛି କଣ ପଛ ସେରେ ଟିକେ ଦେଖ ବାହାରେିକେ ଭଲରେ ଆସିବ କଥା ହଉ
ହଁ ହଁ ମୁଁ ଯାଉଚି ଅଁ ଏ ଟିକେ ଭି ତେରେ ଥିଲି ତ ହଁ। କଳା ଲାଗୁଥିଲା ଆଉଁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ହୁଁ ଭଲ ଅଛନ୍ତି। ଆଉ କଣ ତମାର?
କଣ?
ମନୁ ଯାଇଥାନ୍ତି ମନୁ ଗଲିନି ଆଉ ଆଉ।
ଓହୋ। ଏପଟେ ତ କଣ ଆଜି ଫେରେ ବର୍ଷା ହବ ଲେଖିଲାଣି ଘୋଡେଇ ଛାଇଛାଇ ହେଲାଣି କହିଲେଣି କଣ ହବ।
ହୁଁ ହୁଁ ହୁଁ। ଏ ଆମର ଗୋଟେ ବିଲେଇ ରଖିଚୁ। ସେ କଣ କରୁଛି ହଁ ସେ କଣ କରୁଛି ଡେଲି ଆମେ ଶୋଇଲା ପରେ ସେ ଆସି ଆମ ପାଖେରେ ଶୋଇ ପଡୁଛି।
ଓହୋ ମାନେ ତାଲେ ପୋଷା?
କଣ ପୋଷା ତ ଛୋଟବେଳୁ ପାଳିଲେ ତ ପୋଷା କୁଆଯିବ।
ଆଚ୍ଛା ହଁ ସେ ଖାୟା ପିଆ ଖାଇକି ଟିକେ ଗେଲ୍ଲା ହେଇ ଯାଇ ଥିବ ଆଉ।
ନାଇଁ ସେ କେମିତି ରହିଲା ଆମ ପାଖେ ଜାଣିଚୁ? ଏଇ ଯୋଉ ଗରମ ଯୋଉ ଭଳିଆ ହଉ ଚି ଆମେ ସେ ଯୋଉ ବାହାରେ ଯୋଉ ଆମ ଯୋଉ ଦେଖିଥିବୁ ଗୋଟେ ପିଣ୍ଢାଳିଆ ଭଳିଆ ହେଇକି
ହୁଁ।
ଆମେ ସେଇଠି ଶୋଉ ହେଲା ସିଏ କଣ କରିଚି ଦିନେ ଆମେ ସବୁ ଶୋଇଚୁ ମୋ କୋଳରେ ଆସିକି ଜାକିଜୁକି ହେଇକି ଶୋଇପଡିଛି ବୁଝିଲୁ କୋଳରେ ଜାକିଜୁକି ହେଇକି ଶୋଇ ପଡିଛି ତ ମୁଁ ଯେତେବେଳେ ସକାଳୁ ଉଠିଛି ସିଏ ଆସି ମୋ କୋଳରେ ବଢିଆ ବାଗେ ଶାନ୍ତିରେ ଶୋଇଛି। ସେମିତି ଡେଲି ଡେଲି ଡେଲି ଡେଲି ଆସି ଶୁଏଇ ତାରେ ଶୁଅଇ ତାକୁ ଖାୟାପିଆ ଖାୟାପିଆ ଦେଇକି ତାକୁ ପୋଷା କରି ରଖିଲୁ ଆଉ।
ପୋଷା ହେଲା ଭଲ ନା।
ବହୁତ ଅସନା ମସନା କରୁଛି ଯେ ସା ବିଲେଇ ମୂଷା ଫୁଷା ଏଗୁରାକୁ କୋଉଠୁ କଣ ମାରିକି ଆଣିକି ଘରେ ସବୁ ପକଉଛି ଭାରି ଅସନା ମସନା କରୁଛି। ଆଗ ନିଜେ ଭାରି ସଫାସୁତୁରା ସ ନିଜେ ଭାରି ସଫା ସୁତୁରା ମାନେ ସଫା ସୁୁତୁରା ଜାଗା ଦେଖି ବସିବ, ସଫା ସୁତୁରା ଜାଗା ଦେଖି ଖାଇବ ଆଉ ଏମିତିକି ସଫା ସୁତୁରା ଜାଗା ଦେଖିକି ହଗିବ ବି ତାର ସବୁ ଯାକ ସଫା ସୁତୁରା ଦକାରେ କିନ୍ତୁ ବଢିଆ ବୁ ଗୁଦୁଲୁ ଗାଦୁଲ ହେଇଚି ବା ମୋଟାଟା।
ଆମର ବି ଅଛି ଗୋଟେ ବିଲେଇ ବ୍ରାଉନି
ବ୍ରାଉନି।
ସେ ସେମତିଆ ତାକୁ ଖାଲି ନମକିନ୍ ଜିନିଷ ଖାଇବ ସିଏ।
ମା ନମକିନ୍ ମାନେ ଲୁଣିଆ?
ହୁଁ ସବୁ ମାନେ ମୁଡ଼କି, ଚିପ୍ସ ସବୁ ଦାମୀ ଜିନିଷ ଖାଇବ।
କାଇଁ?
ସବୁ ଦାମୀ ଜିନିଷ ଖାଇବ ସେ ବିଲେଇ।
ଦାମୀ ଜିନିଷ ଖାଇବ ନା? ତ ଭଲ ଆଉ କଣ ତମେ ତମର ତ ଅଛି ପଇସା ତମେ ତମର ତାକୁ ଖୁଆଉଥିବ ଆଉ।
କଣ ପଇସା।
ଆଉ କଣ ପଇସା ଅଛି ବା ତମ ଗାଡି କିଣିଆର ଥିଲା ସେ କଥା କେତ୍ ଦୂର ଗଲା?
ହୁଁ ଗାଡି ଟା ଦେଖିଛି ଆଜି ଯାଇଥିଲି ଆଜି ତ ନୁହେଁ କାଲି ଯାଇଥିଲି ତିନି ଚାରିଟା ଗାଡି ଦେଖିଛି।
ମାନେ କଣ ବାଇ କିଣ ଅନାସ ଗୋଟେ ନା କଣ ମାନେ କାର ନା କଣ?
ମୁ ଭାବୁଚି କାରଟି କିନିବି।
ହଁ କାର୍ ଟା କିନ୍ତୁ ତମ ପାଇଁ ବି ସୁବିଧା ହବ ତମର ବଡ ଫ୍ୟାମିଲି ନା। ତ ଯିବା ଆସିବାରେ ଏକାଥରେ ଭଲ ହୁଅନ୍ତା।
ସେଇ ଗୋଟେ କାଟେ ହେଇ କେଣିବ। ପନ୍ଦର ଲକ୍ଷ ଭିତରେ।
ପନ୍ଦର ଲକ୍ଷ ଭିତରେ ଆ ପନ୍ଦର ଲକ୍ଷ ଭିତରେ ତ ବଢିଆ କାରେ ଆସିବ। ତୁ ଗୋଟେ କାମ କରୁନୁ ଏଇ ମା ମାରୁତି କିମ୍ବା ଯୋଉ ଏଇ ଯୋଉ ମହିନ୍ଦ୍ରା ସୋରୁମକୁୁ ଯାଉନ ସେଠି ତ ବଢିଆ ବଢିଆ ମିଳିବ।
ହଁ ସେ ମହିନ୍ଦ୍ରାରୁ ଗୋଟେ ନୂଆ ଆସିଛି ଥ୍ରୀ ଏକ୍ସୋ ବୋଲି। ସେଇଟା ଭାବୁଛି କିଣିବି।
ମହିନ୍ଦ୍ରା ର ଥ୍ରୀ ଏକ୍ସୋ ନୂଆ ଆସ
ହୁଁ ହୁଁ।
ଆଉ ତାହେଲେ ଏଇଟେ ତ ରସୁୁଲଗଡରେ ଏଥର ଗୋଟେ ନୂଆ। ଖୋଲିଛି ମତେ ଲାଗୁଛି ଯେହେତୁ ନୂଆ ଖୋଲିଛି ତ ସେଠି କିଛିଟା ମାନେ କମ ପଇସା ଡିସକାଉଣ୍ଟ ତ କହିହବନି କମ ପଇସା କିଛିଟା ଖଣ୍ଡେ ପଡିବ ଆଉ ସେଠି ମୋର ଗୋଟେ ସାଙ୍ଗ ଟା ବି କାମ କରୁଛି ତ। କହନ୍ତୁ ଯଦି ମୁଁ। କଥା ହନ୍ତି।
ତ ହେଇଟି ଡିଲର୍ସିପ୍ କମ୍।
ଆଚ୍ଛା ହଉ। ଆଉ କାର୍ ମାନେ ପୁରା ଫ୍ରି କମ୍ଫର୍ଟେବୁଲ ବାଲା କିଣିବ ଆଉ ନହେଲେ ଗୋଟେ ଆଉ।
ଗୋଟେ ଏ ସି ବି କମ୍ପାକ୍ଟ ଏ ସି ବି କିଣଆ।
ହୁଁ।
କମ୍ପାକ୍ଟ ଏ ସି ବି ଗୋଟେ କିଣିବା ଏ ଖରା ଯୋଉ ହେଲାଣି। ଗାଡି ଫାଡିରେ ଗଲା ବେଳକୁ ମାନେ। ପୁରା ଡିହାଇଡ୍ରେସନ ହେଇଯାଉଛି।
ହଁ ଯେ କିନ୍ତୁ ହଁ କମ୍ପାକ୍ଟ ଏ ସି ପାଇଁ। ଆମର ଏଇ ଯଉ ଟଙ୍କପାଣି ରୋଡ଼ ଯଉ ସାଇ ମନ୍ଦିର ଅଛି। ଦେଖିଥିବ ତା ସାଇଟ ରେ ଗୋଟେ ଅଛି ପାତ୍ର ଲୁ ଦେଖଥିବ ବୋଧେ।
ନା ନା ମୁଁ କମ୍ପାକ୍ଟ ଏସ ୟୁ ଭି କହିଲି ମାନେ କାର ଏସ
ଓ ଏ ସି। ଟି ଭି ଏସ ସରି ମତେ ଏସିି ଲାଗିଲା ସରି ସ ସରି ସ
ହଁ ହଁ।
ନାଇଁ କାଇଁକି ଏ ସବୁ ଯାକ ଯୋଉ ଇଲେକ୍ଟ୍ରୋନିକ୍ ଜିନିଷ ଯୋଉ ଘରୋଇ କରଣ ଏ ସବୁ ଜିନିଷ ହେଲେ ତାଙ୍କ ପାଖରେ ସବୁ ସୁବିଧା ରେ ମିଳେ।
ନା ହଁ ତାଙ୍କ ପାଖରୁ ଆସିଛି ଆମର ବହୁତ ଜିନିଷ।
ବହୁ ଜିନିଷ ଆ ନା। ନାଇଁ ସେ ଆମ ଆସୁ ଥିବି ଆମେ ପାଖକୁ ଆସନ୍ତି କଥା ହୁଅନ୍ତି କହୁଥିଲେ ସେୟା। ଆଚ୍ଛା ହଉ ଦେଖିବା ଆଡେ। ତଳେ କଣ କିଣିଆ ଆଉ ତାପରେ ତାଙ୍କର ବି ବାଥରୁମ୍ ଲୁଟେଶନ ଚାରିଆଡେ ଏଇନା ଖୋଲିଗଲାଣି।
ହୁଁ ହୁଁ।
ନା ଆଉ କଣ ଭଲ କାର୍ ଦେଖୁନ ମନ୍ଦିରର ଆଉ କିଛି ଅଲଗା କଲର କାର୍ କାଳେ ଆଉ କିଛି ମନ ପସନ୍ଦ ଆସିବ। ସେ ଅଛି ଯେ ମୁଁ ତାକୁ ତାକୁ କହିଚି ଡିଟେଲସରେ କହିଲି ସେ ଡିଟେଲସ ରେ କହନ୍ତା ମୁଁ କହିଲି ସେ କ୍ରେଟା ଫେଟା ଉପରେ ଏତେ କଣ ଭଲ ଲାଗେନି?
ହୁଁ କ୍ରଟା ଟା ଟିକେ ଆର ମାନେ ପନ୍ଦର କୋଡିଏ ଭିତରେ ହେଇଯାଉଛି ଆମର ପନ୍ଦର ତଳେ ଦରକାର।
ଆଚ୍ଛା ଆଚ୍ଛା ଓହୋ
ହୁଁ।
ତାମାନେେ ଆଉ କଣ ଆଉ କିଛି ଅଲଗା ବ୍ରାଣ୍ଡ?
ଆଉ ଟାକ୍ଟର ଗୋଟେ ଗାଡି ଦେଖିଛି ବୋଲି ସେଇଟା ବି ବଜେଟରେ ଅଛି।
ଟେଟ୍ରାର ଟାଇଗ୍ରୋ କେତେ ପଡୁଚି?
ଉଁ?
ଟାଗ୍ରୋ ଟା?
ଦଶ ବାର ନା ହଁ ଟିକେ ସେଟା ଟିକେ ଛୋଟ ସାଇଜ ଦେଖାଯାଏ ଏତେଟା ବି ବଡ ଦେଖାଯାଏନି ସେଟା ବି ବଢିଆ ପରଫେକ୍ଟ ଅଛି ସେଟା ବି କିଣିଲେ ବଢିଆ ଚଳିବ।
ଦେଖି ତାର ୱେଟିଙ୍ଗ ପିରିୟାଡଟା ଅଛି।
ୱେଟିଂ ପିରିୟଡ଼ ମାନେ?
ମାନେ ଅଧିକ ଟାଇମ ଯାଏ ଗାଡି ଟା ମାନେ ଅଧିକ ଟାଇମ ପରେ ଗାଡି ଟା ମିଳିବ।
ଆଚ୍ଛା ଆଚ୍ଛା। ତାହେଲେ ଆରେ ମୁଁ ବି ଭାବୁଥିଲି ମୋର ତ ଏତେ ପଇସା ନାହିଁ ମୁଁ ସେଇ ସେକେଣ୍ଡ ହ୍ୟାଣ୍ଡ ଗାଡି କଥା ଭାବୁଥିଲି ବାଇକ କି ହଉ କି ସ୍କୁଟି ହଉ। ହେଲା କାଲି ଏଇ ଯୋଉ ଚିକୁ ସାଙ୍ଗ ରସନ ସିଏ ରହୁ ତାକୁ ଦେଖିବୁ ପ୍ରାୟ ତାର ଦେଖିବୁ ସେକେଣ୍ଡ ହ୍ୟାଣ୍ଡ ଗାଡି ଦି ଚାରିଟା ଖଣ୍ଡେ ସେ ଡେଲି ପ୍ରତିଦିନି ସେ ଗାଡି ଚେଞ୍ଜ କରେ ଦେଖିଚ ନା ଦେଖି
ହୁଁ।
ହେଲା ପ୍ରତିଦିନ ଗାଡି ଚେଞ୍ଜ କରେ କାଲି ଆମେ ଏଇଠି ମୋର ଦୀପ୍ତି ଭାଇ ର ଚକୁର ବସିଥିଲୁ ତାକୁ ଲଗେଇଲୁ ତା ଲଗେଇ ଲଗେଇଲା କହିଲା ଆରା ତୁ ରହୁଛୁ ସୋରୁମ ରେ ନ ହଁ ମୁଁ ସୋରୁମ ରହୁଥିଲି ତାକୁ ଏବେ ଗଭର୍ଣ୍ଣମେଣ୍ଟ ଜବ ମିଳିଯାଇଛି।
କୋଉ ଜବ?
ଗଭର୍ଣ୍ଣମେଣ୍ଟ ଜବ କଣ କହିଲ ମୁଁ ପାହାଳରେ ଗଭର୍ଣ୍ଣମଣ୍ଟ ଜବ କରୁଛି ବୋଲି ଆଇଯୋଉ ଡାଟାଏଣ୍ଟ୍ରି କାମ ମୁ କହିଲି ଡାଟା ଏଣ୍ଟ୍ରି କାମ ଆକୁ କଣ ମିଳିଗଲା ଇଏ ତ ପାଠ ପଢିନିବି ଏତେ ତାପରେ କହୁଛି ନାଇ ନାଇ ମୁଁ ତମର ସେ ଯୋ କମ୍ପୁଟର କ୍ଲାସ ତମେ ଯାଉଥିଲ ମୁଁ ସେଠି ବି ସେ କମ୍ପୁଟର କ୍ଲାସ ଯାଉଥିଲି ଆଉ ମତେ ସେ କାମ ଟା ମିଳିଗଲା।
ଆଉ ତାହଲଲେ ଭଲ ନା ସବୁ? ଇନକମ୍ ହେଇଯାଇଥିବ।
ଫୋନ କରିଥିଲି ମୋ ଗାଡି ପାଇଁ ମୁଁ କହିଲି ଗାଡି ମୋର କିଣିବାର ଅଛି ଆଉ କେମିତି କଣ କଣ କିଣିବା ତାକୁ ଫୋନ କରି ପଚାରୁଥିଲି ସିଏ କିନ୍ତୁ ମତେ କହୁଛି ଆଉ ତୁ ଗୋଟେ କାମ କର ତୋ ବଜେଟଟା କହ ମୁଁ କହିଲି ବଜେଟ ତ ସେମିତି ନାହିଁ ମୋ ପାଖ ଅଛି ଏଇନାତ ତ ମୋ ପାଖରେ ଆଇ ନା ତିରିଶ ଖଣ୍ଡେ ବୋଧେ ମୋ ପାଖରେ ଅଛି ବୁଝିଲୁ ତିରିଶ ଖଣ୍ଡେ ପାଖରେ ଅଛି ମୁଁ ତାକୁ ସେଇ ଚାଳିଶ ପଇଁଚାଳିଶ କହିଛିତ କି ସାଢ଼େ ପଇଁତିରିଶ ଚାଳିଶ ଭିତରେ ଦେନେ କି ଚାଳିଶି ପାଇଞ୍ଚଳିଚି ଦେନେ ଯାହା ଗୋଟେ ଦେଖେ ପଇଁଚାଳିଶ ଉପରକୁ ଗଲେ ମାନେ ମୋର ହବନି କାରଣ ଏଇନା ଆ ଯେତିକି ଧର ମୋ ପାଖରେ ଅଛି ଆଉ ବାକି ସବୁ ଘରେ କହିଲେ ସେ ଦେଇଦିଅନ୍ତେ ହେଲା ତ ସେଆ କହିଲି ସେ ତାପରେ କହୁଛି ଆଚ୍ଛା ହଉ ମୁଁ ଦେଖୁଛି ତାର କୋଉଠି କହୁନ ଆମର ଏଇ ଯୋଉ ନାଇଁ ଶ୍ରୀଦେବୀ ଛକ ଆଡ଼କୁ ଗଲାବେଳକୁ ଗୋଟେ ନାଇଁ ଗୋଟେ ସେକେଣ୍ଡ ସୋରୁମ ଦେଖିଥିବୁ ସେପଟେ ଟିୟୁସନ ଯାଉଥିଲୁ ବା ଆଗରୁ ଦେଖୁନଥିଲୁଁ ସେଇଠି ସେଇଠି ମୁଁ ଭାବୁଥିଲି ସେଇଠି ଗୋଟେ ଆଣିଦଲେ ହଅନ୍ତା ତାପରେ ନିଜେ ଦେଖିକି ଆଣିବା ତାପରେ ବି ଯଉ କଥା କହୁଥିଲୁ ସେତିରେ ତାର ତ ଗୋଟେ କଣ କହିଲୁ ବେଶୀତ ଫ୍ରଡ ଚାଲିଛି ସେତିରେ ମାନେ କେତେ ଜାଗାରେ ତ ଦଉନାହାନ୍ତି ମାନେ ତୁ ଯିବୁ ପଇସା ନେଇକି ଯିବୁ ସେ ତ ସତ ଖେଳିବେ କହିବେ ଏଠିକି ଆ ସେଠିକି ଆ ମାନେ ଆମେ ଯେମିତି ମୋର ମନ ଅଛି ଭାଇ ଥରେ ଗୋଟେ ଲାପଟପ୍ କିଣିଥାନ୍ତ
ହୁଁ
ଲାପଟପ୍ କିଣିଥାନ୍ତେ ତା ତାକୁ ଫୋନ୍ କଲେ ଫୋନ୍ କଲେ ଫୋନ୍ କଲାରୁ ସେ କହୁଛି ମାନେ ଆଡ଼୍ରେସଟା ପକାଇଛି ମାନେ ବାପୁଜୀ ନଗର?
ହୁଁ
ହେଲା ତ ବାପୁଜୀ ନଗର ପହଞ୍ଚିଲା ପରେ ଭାଇ ଫୋନ କିଲ ଆଉ ଭାଇ କୋଉଠି ଆଉ ଲାପଟପ୍ ଟା ନେଇ ଦିନ୍ତୁ ନା ଭାଇ ଗୋଟେ କାମ କର ବିଜୁ ପଟ୍ଟନାୟକ ଏୟାରପୋର୍ଟ କୁ ପୁଣି ଆସ ମାନେ ଆଡ୍ରେସ ପକେଇଛି ବାପୁଜ ନଗର ଡାକୁଛି ଏୟାର?
ମାନେ ଏତେ ବାଟ ଫର
ଆ ତା ତାମାନେେ ତୁ ମିଛ କଥା କହୁନୁ ତୁ ଯଦି ତୋ ଘର ଯଦିନା ବିଜୁ ପଟ୍ଟନାୟକ ଏୟାରପୋର୍ଟ ଓ? ତୁ ଆଡ୍ରେସ ଟା କ ବାପୁଜ୍ରୀ ନଗର ପକେଇଛୁ ବାପୁଜ୍ରୀ ନଗର କୋଉଠି ଏୟାରପୋର୍ଟ ଟା କୋଉଠି! ହେଲା ଏମିତି ଗଲା ଖେଳିଲା ହେଲା ଭାଇ କହିଲେ ଏୟାରପୋର୍ଟ ମୁଁ ଯିବିନି ତମେ ଏଇଠିକି ଆସ ଆସ! ନା ନାଇଁ ଭାଇ ଆଜି ମୋର ଫ୍ାଇ୍ ଅ ତ ମୁଁ ଯିବାକୁ ପଡିବ ହେଲା ତାର କଣ ଦ ଦୁଭୟରେ କଣ କୋତେ କାମ କରେ ଯିବାକୁ ପଡ଼ିବ ତମେ ଯାହା ହେଲେ ଏଇଠିକି ଆସ ଆଉ ଏଇଠି ନେଇକି ଯଅ ମୁଁ ବାହାର ହେଗିଲନି ମୁଁ ଏତେ ଆଡ଼େ ଯାଇପାରିବି ତାହେଲେ କ୍ୟାନସଲକରିଦେଅ ନହେ ନ ନିଅ ଏମିତି କହିଲା ଆରେ କିଏ କଥା ତୁ ପକେଇଛୁ ଦୁଭୟରେ କଣ କୋତେ କାମ କରେ ଯିବାକୁ ପଡ଼ିବ ତମେ ଯାହା ହେଲେ ଏଇଠିକି ଆସ ଆଉ ଏଇଠି ନେଇକି ଯଅ ମୁଁ ବାହାର ହେଗିଲନି ମୁଁ ଏତେ ଆଡ଼େ ଯାଇପାରିବି ତାହେଲେ କ୍ୟାନସଲ୍କରିଦେଅ ନହେ ନ ନିଅ ଏମିତି କହିଲା ଆରେ କିଏ କଥା ତୁ ପକେଇଛୁ ଗର ଆମେ ଏ ଏୟାରପୋର୍ଟ ଯିବୁ ତୁ ଏୟାରପୋର୍ଟ ପକେଇଲୁ ନା ଆମେ ସେଇଠି ଯାଇଥାନ୍ତୁଡନଗର ଆମେ ଏୟାରପୋର୍ଟ ଯିବୁ ତ ଏୟାରପୋର୍ଟ ପକେଇଲୁ ନା ଆମେ ସେଇଠି ଯାଇଥାନ୍ତ
ହଁ ଏମିତି ହଇରାଣ କାମୁ ଆଉ
ତାପରେ ବି ଲାପଟପ୍ ଏଇନା ଧର ଏଚ ପି ର ଲାଇଟ୍ଟପ ମିନିମମ୍ କେତେରେ ଆସିବ! ତୁ ଗୋଟେ ଆଭରେଜ ହିସାବ କରି କହୁୁ ପଚା ଷାିଏ ସେ ଦଉଛି କେତେଟ ସୁନୀିଲ ହସିବୁ ସେି ଦଉଛି କେତେ ତେ କହିଲେ ବାର ହଜାର
ନ ତାହେଲେ ଫ୍ରଡ୍ କରୁଛ
ବାର ହଜାର ମାନେ ଗୋଟେ ବର୍ଷ ୟୁଜ କରିଛି ଏଚ ପ ର ଲାପଟପ ବାର ହଜାରରେ ଦଉଛି ଏତେ କମ କି ଦଏ ଭାଇଗଲେ ଏତେ କମ ଆରେ ଫଲ୍ଟ ମାନେ କପଣ ଆରେ ଝର ବି ଫ! ଲଟ ଥିବ ଆରେ ଆରେ ହଁ ଖରାପ ଥିବ ତାହେଲେ ମାନେ ତୋର ବିକିବ ଇଚ୍ଛା ଅଧିକ କିନ୍ତୁ ସିଏ ତ ମାନେ ଖେିଲେସ ସେ କହିଲେ ନାଇଁ ବାପୁଜନଗର ଆସ ବାପୁଜନଗର ହେଲା ପରେ କହୁ ନାାଇ ଏୟାରପୋର୍ଟ ଆସ? ଆ ତୁ ତ ଆମକୁ ଗଲା ଏମିତି ବୁଲେଇି ଚାଲିଥିବୁ ତ ପେଟ୍ରୋଲ ତ ଦର ଦୌଉଳିଆ ହେଲାିଁ
ହୁଁ ଆଉ ପେଟ୍ରୋଲ ସହ େଟ୍ରୋଲରେ ତ ସବୁ ପଇା ସରିଯିବ ଆଉ ଦରମା କଣ ରହିବ!
ସେଇ ଯୋଗୁ ତ ମୁଁ କହୁଛି ଏଇ ଯୋଉ ଅନଲାଇନଲେରେ ବହୁତ ମାନେ ସେଥିରେ ପିଲା ସେଥିରେ ହଁ ଅଫଲାଇନ ଏଇଠି ଯାଇକି ରୋସନ ସହିତ କଥା ହେଇକି ସେଇଥି ଥେଇକି ବଜେଟ ଭିତରେ ଦେଖିକି ଆସିବୁ ଆର ଥର ସେଥିରେ ଭାଇ ସହିତ ଯାଇଥିଲି ଯେ କିନ୍ତୁ ସେଥିରେ ମାନେ ବହୁତ ମାନେ ଖରାପ ଖରାପ ଗାଡି କୁ ବହୁତ ବହୁତ ଅଧିକ ଅଧିକ ରେଟ୍ କହୁଥିଲେ ମୁଁ ଦେଖିଛି ମାନେ ଦିଟା ଖଣ୍ଡେ ଆକଟିବା ଫାକଟିଵା ମାନେ
ବହୁତ ରେଟ କହୁଛନ୍ତି ବା ହୁଁ
ମାନେ ବହୁତ ଆକ୍ଟିବା ଚେପା ମେପା ହେଇଥିଲା ତାକୁ କହୁଛନ୍ତି ଷାଠିଏ ସତ ତୁରି ଅଶି ଆରେ ଇଏ କଣ ଭାଇ ତା ଧିହେରେ କିଛି ନାହିଁ ଜୀବନ ନାହିଁ ହେଲା ତୁ ମାନେସ ସେ ଯେମିତି ସେ ଲୋକଟା ଯେମତି କଥା କହୁଥାଏ ଆକୁ ଖାଲି ପମ୍ପ ମାରିବ ଚଲେଇବ କଣ ଏଇ ସାଇକଲ
ହଁ ସେ ସେ ବିକିବା ପାଇଁ ତ ସେମିତି ସେ କହିବେ ହଁ ହଉ ଆଉ ମୁଁ ତୁମ ଗାଡି ଟା ଯେତେବେଳେ ମୋର ହବ ଡେଲିଭରି ଦିନ ଯିବି ତମକୁ ଡାକିବି ଆସିବ ଆଉ
ଆଚ୍ଛା ହଉ ହଉ ହଉ ମୁଁ ରହିଲି ହାଁଏ